ହ୍ୟାଲୋ ନମସ୍କାର। କଣ ସବୁ ଭୁ ଭୁଲି ଭାଲି ଯାଉଛ ଆଉ?
ତମେ ତ ଆଉ କଲ୍ ଫଲ୍ କିଛି କରୁନ? ଆଉ କେମତି ମନେ ରହିବ କହୁନା। କଲ୍ ଫଲ୍ ଟିକେ କରନ୍ତ, ଆପଣଙ୍କ ସହ ଦେଖା ସାକ୍ଷାତ ହଅନ୍ତା ଗୋଟେ ଭଲ ଲାଗନ୍ତା। ଆଉ ଆମ ଆପଣ ତ ଆସୁଥିଲେ ଗୋଟେ ଡେଲି ଆମେ ଆମର ଜଗନ୍ନାଥ ଆଶ୍ରମ ଦେଖା ହୁଏ ସବୁବେଳେ। ଭଜନ ସମାରୋହରେ, ଆଉ ଭଜନ ସମାରୋହ ପାଇଁ ବି ଆପଣ ଆସୁନାହାଁନ୍ତି। ଆଉ ଏଇ ବୁଢା କାଳ ବୟସରେ ବୁଢା କାଳ ବୟସରେ ଆଉ କିଏ ସାଥି ଆମର କହିବ? ସେଇ ଚକା ଆଖି ହି ଆମର ଏଇ ବୁଢା କାଳରେ ସାଥି।
ବ୍ୟସ୍ତ ଟିକେ ରହିଯାଉଛୁ ଆଉ କଣ କରିଆ? ଖାଇସାରଛନ୍ତି ନା? କଣ ଖାଇଲେ?
ମୁଁ ଭାତ, ଏଇ ସେଟି ରୁଟି ଆଉ ମାଛ ଝୋଳ।
ଓହୋ। ଉତ୍ତମ ଖାଦ୍ୟ ଭଲ କରିଛ ଆଉ। ଆଉ ଆମେ ତ କଣ ଆଉ ଏମତି କଣ ଧିହ ହାତ ଯାହା ହେଲାଇଁ ଆଣ୍ଠୁ ବିିଟା ଗମ୍ ଦରଜ। କଣ କରିବୁ? ଏ ବୟସ ହେଲାଳୁ ଖାଲି ସେମିତି ଖାଲି ହେଇଯାଉଛି ନା, କଣ କରିବା?
ହୁଁ।
ଆଜି କଣ ମାନେ ରୋଷେଇ କଣ ଆଜି?
ଆଜି ମାଛ ଝୋଳ ହୋଇଥିଲା, ତାପରେ ଘରେ ଚିକେନେ ମାନେ ରଖିଥିଲେ ତିନ ତିନ ଦିନର।
ତିନି ଦିନ ର। ତିନ ଦିନ ତିନ ଦିନର ଏତବେଳ ଯାଏ ରଖିଛ?
ତାକୁ ରଖା ହେଇଥିଲା ଆଉ। ତମର ଫ୍ରିଜ ନାହିଁ କି?
ହଁ ଆମ ଫ୍ରିଜ୍ ଅଛି ଯେ କିନ୍ତୁ ତିନି ଦିନି ଚିକେନେ। ଏତେ ଦିନ କାଇଁ ରଖିଚ?
ନାଇଁ ଭଲ। ଆମର ସିଏ ମମି ଟିକେ କଣ କହିଲ, କଣ କହିବି ଆଉ ଟିକେ ଟିକେ ସବୁ ମାନେ ସଂଗ୍ରହ କରିକାରି ଭଲ ପାଇ ଆଉ।
ହ ହଁ।
ସେ ଚିକେନେ ଆସିଥିଲା କେବେ କହିବ? ସିଏ ଆସିଥିଲା ବୋଧେ ସେଇ ଅ ମାନେ କେବେ କହିଲ? ସତ ଯଦି କହିବି ସେଇ ଶନିବାର ଆସିଥିଲା।
ଶନିବାରେ, ରହିଲ ଶନି, ରବି, ସୋମ, ମଙ୍ଗଳ, ବୁଧ ମାନେ ଟୋଟାଲ ଉପରେ ପାଞ୍ଚ ଦିନ ହେଇଗଲାଇଁ।
ହଁ ସେ ଚିକେନେ, ପାଞ୍ଚ ଦିନି ରଖିକି ଖାଇଲୁ ଆମେ।
ମାନେ ପାଞ୍ଚ ଦିନି ଫ୍ରିଜରେ ଥିଲା?
ହଁ।
ହଁ ସେଇ ସକାଶେ ଏଇ ପେଟ କାଟିଆ, ଝାଡା, ଏଇସବୁ ଯାକ ହଉଛି।
ହଁ ବା ଝାଡା ହେଇକି, ଡାକ୍ତରଙ୍କୁ ଦେଖେଇକିି ଦି ମାନେ ପାଞ୍ଚହଜାର ଟଙ୍କାର ବଟିକା ଧରିକି ଆସିଲେଣି। ମ ତ ମୁଁ କାଇଁ ଏଇ ବଟିକା ଖାଇବି, ଏ କାହିଁ ଏମିତି ତରକାରୀ ଖାଇବି ମୋର ପାଞ୍ଚ ହଜାର ଦଶ ହଜାର ଟଙ୍କାର ବିଲ୍ କରିବି ହସ୍ପିଟାଲରେ କୁହ।
ନାଇଁ ଖାଅ ଖାଅ ଖାଅ। ପାଞ୍ଚ ଦଶ ହଜାର ବିଲ୍ କର, ଏ ଦୁଇଶହ ଟଙ୍କାର ଆଜି ଖାଇବା ଯୁଗୁରୁ ପାଞ୍ଚ ହଜାରର ବିଲ୍ କର
ହଁ ତାପରେ ଏବେ ତ କଣ ମୁଁ ଦେଖୁଥିଲି, ଆଉ ଆସି ଯାଇଚି ଆମର ଏ ନୋ ଆମର ଇଣ୍ଡିଆ ଟିମ୍ ପାଇଁ ଆସିଲାଣି।
ହଁ କେତେବେଳେ ମ୍ୟାଚ୍ କେତେବେଳେ ହବ? ଆମ ସାମସଙ୍ଗ୍ ଖେଳିବ ତ?
ହଁ।
ଖେଳିବେ ତ ସାମସଙ୍ଗ୍ କିପିଙ୍ଗି କରିବେ ତ? ହୁଁ ବା ମାନେ ଆଡିସିନାଲ୍ କିପର କାହାକୁ ରଖିଛନ୍ତି?
କହିପାରିବିନି ଭାଇ ଇସାନ୍ କିସାନ୍।
ଓ ତାକୁ କିପିଙ୍ଗ୍ ଆସିନି ଆଉ ଏ କିପର କିଏ ରହିଛନ୍ତି?
ହୁଁ ଇଶାନ କିସାନ ଅଛି ଆଉ
ହଁ ଯେ ଈଶାନ କି ସେଇ କଥା ଇଶାନ କି ଓଡ଼ିଆର ବେଷ୍ଟ୍ ବ୍ୟାଟ୍ସମ୍ୟାନ୍ ଦିଆ ହେଇଛି।
ହୁଁ।
ଓଡ଼ିଆର ନମ୍ବର ୱାନ୍ ବ୍ୟାଟ୍ସମ୍ୟାନ୍ ର ଟ୍ୟାଗ୍ ଆଇସି ସି ଦେଇ ସାରିଛି ଏବେ। ନା ଦେଖନାହାନ୍ତି ହଁ କିନ୍ତୁ କିପର କାରଣ ତାକୁ କିପିଙ୍ଗ୍ ଆସେନି। ହଁ ଇଶାନ କିଶାନ୍ ଦିଆ ହେଇଛି।
ହଁ ବୋଲୋ।
ହଁ କୁଆଡ଼େ ଯିବେ ବୋଧେ ବ୍ୟସ୍ତ ଅଛନ୍ତି?
କବାଟ ବନ୍ଦ ଟିକେ ପଡୁଚି।
ହ୍ୟାଲୋ ହଁ ମୁଁ କହିଲି କଣ ବ୍ୟସ୍ତ ଅଛନ୍ତି ବୋଧେ କୁଆଡ଼େ ଯି
ନାଇଁ ନାଇଁ ଏଇ ଆକଚ୍ୟୁଲି ଆଜି ଟିକେ ଅଛି ଡକ୍ଟର ଆଜି ଯୋଉ ଅଛି ନା ଆମର ଡାକ୍ତର ଡେ ଆଜି।
ହୁଁ ହୁଁ ହୁଁ।
ଏଥିପାଇଁ ଟିକେ ଘର ଲୋକ ହଁ ଆଜି ଡକ୍ଟର ଡେ।
ଆଚ୍ଛା ଆଚ୍ଛା।
ସେଇଠି ଭଲ କଣ ସବୁ କଥାବାର୍ତ୍ତା ଚାଲିଛି ନହେଲେ ଆଉ କିଛି ନାହିଁ।
ଆଚ୍ଛା ଆଚ୍ଛା ଆରେ ମୁଁ ତ ଜାଣିନଥିଲି ଏତେ କଥା। ହଁ
ଆଜ୍ଞା।
ମତେ କହୁଛନ୍ତି।
ହୁଁ।
ହ୍ୟାଲୋ।
ହୁଁ।
ମତେ କହୁଛନ୍ତି।
ହୁଁ ନା କହୁନାହାନ୍ତି କଣ?
ହଁ ହଁ ନାଇଁ ମୁଁ କହୁଛି ଆମର ଏଇ ଯୋଉ ପୁରୀର ରଥଯାତ୍ରା ହଉନି। ଏ ବର୍ଷ କଣ ସବୁ ଲୋକଙ୍କ ପାଇଁ ମାନେ ମାଗଣା ବାଟ ଘାଟରେ ସବୁ ଖାଇବା ପତ୍ର ବି କରୁଛନ୍ତି ମାନେ ଯୋଉ ଲୋ
ତମେ ଜାଣିନ କି ଆମେ ପୂର୍ବବର୍ଷ ଜେଜେଙ୍କର ମୋର ଯାଇଥିଲୁ ମାନେ ମୋ ଅଜାଙ୍କର ମୋର।
ହଁ।
ତ ଆମେ ଯାଇଥିଲୁ ରଥଯାତ୍ରା ଦିନ।
ହଁ ହଁ।
ନା ନା ଅ ବାହୁଡ଼ା ଯାତ୍ରା ଦିନ।
ହଁ ହଁ।
ଯୋଉଦିନ ରଥ ଟଣା ହଉଥିଲା ଆମେ ମୁଁ ବସ୍ ରେ ଗଲୁ ଟୋଟାଲ୍ ମୁଁ ପୁରା ଷ୍ଟୋରି ଟା କହିଦଉଛି ହଁ ସକାଳ ଛଅ ରୁ ଆମେ ଏଠି ବାହାରିଲୁ ମାମୁଁ ଜେଜେଙ୍କୁ ନେଇକି ଛାଡ଼ିଲେ ବା ବାପୁଜୀ ନଗରରେ
ହଁ।
ତ ବାପୁଜୀ ନଗର ରେ ଆମେ ବାପୁଜୀ ନଗରରୁ ବସ ଧରିଲୁ ପୁରୀ ବସ।
ହୁଁ।
ପୁରୀ ବସ ଧରି ଆମେ ବାହାରିଲୁ ଇଆଡେ।
କୁଆଡ଼େ?
ଆମର ଟୁଆର୍ଡସ ଦ ଇଆଡ଼େ ମନ୍ଦିର ଆମେ ଟୁଆର୍ଡ ପୁରୀ।
ଆଚ୍ଛା।
ବୁଝିଲ। ତ ପୁରୀ ଯୋଉ ବାହାରିଲୁ
ହୁଁ।
ଆମେ ବହୁତ ସାରା ଆ ମାନେ ପୁରୀ ଯୋଉ ବାହାରିଲୁ ଗଲୁ ପହ ପହଞ୍ଚିଲୁ। ପହଞ୍ଚୁ ପହଞ୍ଚୁ ଆମର ସେଇ ଦଶଟା ଏଗାରଟା।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
ସେଦିନ ପାଗ ଟା ବର୍ଷା ପାଗ ଦେଇଥାଏ।
ଆଚ୍ଛା।
ସେପଟେ ଟିକେ ଆମର ଫ୍ୟାମିଲି ଭଡିଓ କଲ ହେଇଛି ଟିକେ ସମ୍ଭାଳିକି ଥାଅ।
ତମର ଫ୍ୟାମିଲି ଭିଡିଓ କଲ୍ ହେଇଚି? ତମେ ସେଥିରେ ଆଡ ହେଇକି ଅଛ।
ମୁଁ ନାଇଁ ମାନେ ମମି ଏପଟେ ଆଡ ହେଇ ଅଛି ନା। ସେପଟେ ସେ ଫୋନ୍ ଧରିକି ଇଆଡ଼େ ଆସି ମୋ ସହ କଥା କରେଇବାକୁ।
କହ ତମେ କଥା କହୁଥା ଲାଇନରେ ଥା ମୁଁ କଥା ହଉଚି ଏପଟେ ଆଉ।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
ଖାଇ ସାରିଲଣି ବାପା?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
ହଁ ।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
ଆଉ ଛକୁ କଣ ଖାଉଚି? । । ତ ମମି କିଛି ଦେଇନି ତତେ ଖାଇବା ପାଇଁ? ।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
ହୁଁ।
ହ୍ୟାଲୋ।
ହୁଁ।
ହୁଁ ହୁଁ ମୁଁ କହିଲି ଆଉ କଣ ପୁରୀ ଯାଉଥିଲେ କଣ କହୁଥିଲେ କହୁନାହାନ୍ତି।
ତ ଆମେ ଗଲୁ ଦଶଟା ଏଗାର ବେଳେ ପହଞ୍ଚିଲୁ। ଆମେ ଏଇଠାକୁ ଗଲୁ ଆ ଆମକୁ ସେ ଗୋଟେ ଆରପଟ ରାସ୍ତା ନେଇକି ଛାଡିଲା। ମାଳତୀ ପଟ ପୂର୍ ନା ଗୋଟେ ଗୋଟେ ଛାଡିଲା। ସେଇଠି ଛାଡିଲା ପରେ ଆମେ ସେଇଠୁ ଅଜା ନାତି ଗଲୁ। ଆମର ଜଣେ ଚିହ୍ନା ଅଛନ୍ତି ସେଠି ଉତ୍ତର ଦ୍ୱାର ପଟେ। ସେଇଠି ଗଲୁ ସେ ଆମକୁ କହିଦେଲେ ଏମିତି ଏମତି ବର୍ଷା ବି ହଉଥାଏ ଏପଟେ। ତ ଅଜା ବି ତାଙ୍କୁ କେତେ ସତୁରି ପଞ୍ଚସ୍ତରି ବର୍ଷ ହବ। ପଅସ୍ତରୀ ପଞ୍ଚସ୍ତରୀ ତାଙ୍କୁ ନେଇକି ଗଲି। ମୁଁ ଧୀରେ ଧୀରେ ଚାଲି ବଡ଼ଦାଣ୍ଡରେ ଗଲୁ। ଆଉ ଚାଲ ଚାଲି ଗଲା ବେଳକୁ ଆଗ ମନ୍ଦିର ଟିକେ ଚାରିପଟେ ବୁଲିଲୁ। ସେଠି ଫଟୋ ଫଟୋ ଟିକେ ଉଠେଇଲୁ। ସମ ଆଗକୁ ସମୁଦ୍ର କୂଳ କୁ ଗଲୁ ଭୁଲ ହେଇଗଲା। ଆମେ କଣ କଲୁ ନା ଆଗ ସମୁଦ୍ର କୂଳକୁ ଗଲୁ ବସ ଓହ୍ଲେଇଲି। ସମୁଦ୍ର କୂଳ ଫଟୋ ଫଟ ଉଠେଇଲୁ। ତାପରେ ଗଲୁ ଇଆଡେ ମନ୍ଦିର। ମନ୍ଦିର ଚାରିପଟ ପରିକ୍ରମା କଲୁ। ବୁଲିଲୁ। ଫଟୋ ଫଟୋ ଉଠେଇଲୁ। ତାପରେ ଗଲୁ ବଡଦାଣ୍ଡୁ କୁଆ ଗୁଣ୍ଡିଚା ମନ୍ଦିର ମାନେ ଯୋଉଠି ରଥ ଥୁଆ ହେଇଥିଲା। ହେଲା, ଆଉ ରଥ ଥୁଆ ହେଲା। ଅ, ସେଠି ଭିଡା ହେଲା ଆମେ ଗୋଟେ ଗୋଟେ କଣ କରିଥିଲେ। ଯୋଉ ସପ୍ ଦୋକାନ ନ ଥାଏ ବଡଦାଣ୍ଡ ରେ ଲେପ୍ଟ ତା ରାଇଟ୍ ସାଇଡ୍ ରେ ଗୋଟେ କପଡା ଦୋକାନ ଉ, ସିଡି ଉପରେ ଚଢିକି ସେଠି ଉପରେ ଠିଆ ହେଇକି ଦେଖିଲୁ। ଦେଖିଲୁ ଦେଖିଲୁ ମଜା ଲାଗିଲା। ଠାକରଙ୍କୁ ପୁରା ବଢିଆ ଦର୍ଶନ ହେଲା। ଦେଖାଗଲେ ଠାକୁର। ଏମିତି ଆଉ। ଆଉ କିନ୍ତୁ ମାଗେଣା ଖାଇବା ମିଳୁଥିଲା। ସେଠି ସବୁ ମାନେ ଖାଲି ଗୋଟେ କିି ଦିଟା ଜାଗା ନୁହେଁ। ଦଶ ପନ୍ଦରଟା ମାନେ ବଡଦାଣ୍ଡ ସାରା ଖାଲି ମାଗଣା ଟ୍ରଷ୍ଟି ଗୁଡାକ ଟ୍ରଷ୍ଟି ଗୁଡାକ ଖାଇବା ଦଉଥାନ୍ତି।
ସେଇ ପା ଆମେ ଯେତେବେଳେ ବି ଯାଉ ଆମେ ଯେତେବେଳେ ବି ଯାଉ ଏଇ ରୋଡ଼୍ ସାଇଡ୍ ରେ ଖାଲି ସେମିତି ଖ ଖାଲି ମାଗଣା ଯୋଉ ଷ୍ଟଲ ଗୁଡା ଖାଲି ଖୋଲି ଦେଇଥାନ୍ତି। ଯୋଉଠୁ ଗଲ ଦହିବରା କିଏ ଭାତ ଡାଲି ଯିଏ ଯାହା ଦେଇ ପାଇଲା ସବୁ ମାଗଣା। ହେଲା ମୋର ତ ମନ ଅଛି ଗୋଟେ ଥରେ ଗୋଟେ ଲୋକଟା ଟଙ୍କ ତୋରାଣି ଦଉ ଥିଲା ଭାଇ କି ଖଣ୍ଡ ଦହି ପକେଇକି ମୁଁ ଏପନ୍ତ ଭୁଲି ପାରୁନିରେ।
ମୁଁ ବି ପିଲାବେଳେ ଟଙ୍କ ତୋରାଣି ପିଇଥିଲି ଯାଇକି କୋଉଠି କହିଲ ଠାକୁରଙ୍କର ପୁରୀ ରେ ଭିତରେ ଯୋଉ ଅନ୍ନ, ଆନନ୍ଦ ବଜାର ଏବେ ତ ଟଙ୍କ ତୋରାଣି କଣ ବନ୍ଦ ହେଇଗଲାଣି। ସେଠି ଆନନ୍ଦ ବଜାରରେ ଥରେ ପିଇଥିଲି। ଏଇ କଣ କହିଲ? ଏ ଯୋଉ ଯୋଉଥିରେ ଆସେନି ନା କିନ୍ତୁ ଅଥଣ୍ଟିକ ନୁହେଁ। ମାନେ ଯୋଉଟା ପୁରା ନାଚୁରାଲ୍ ସେଇଟା ହଉଚି ମନ୍ଦିରରେ। ସେ ଯୋଉ କର କଉଡିରେ ଦବ ଯୋଉ ଯୋଉଥିରେ ଅବଢା ଦିଅନ୍ତି ସେଇଥିରେ ଥ ଛୋଟିଆ ଟାରେ ଦବ ପିଇ
ହୁଁ, ହୁଁ ସେଇଟା ବଢିଆ ଲାଗେ ସେଇଟା। ଏବେ ସେଟା ସବୁ ବନ୍ଦ ହେଇଗଲାଣି ନା। ସିଏ ଆଉ ଅଛି କଣ ସିଏ? ହଉ ଛାଡ ଏତେ ସମୟ ହେଇଗଲା। ଆଉ କଣ ଆପଣ ତ ଜେଜେଙ୍କ ସହିତ ଯାଇକି ଆପଣଙ୍କ ଏକ୍ସପିରିଏନ୍ସ ସେୟାର୍ କଲେ ମୋତେ ବହୁତ ଖୁସି ଲାଗିଲା ଶୁଣିକି। ବଢିଆ ଗୋଟେ ଗୋଟେ ମୋମେଣ୍ଟ ତ ସେଇରା ସବୁ। ଭଲ ଭଲ ମୁମେଣ୍ଟ ପୁରା ଦେଖିବାକୁ ବହୁତ ଖୁସି ଲାଗେ। ହଉ ହଁ ହଉ ଏତେ ସମୟ ଯାଏ କଥା ହେଲେ ଆପଣଙ୍କର ମୂଲ୍ୟବାନ ସମୟ ଦେଇଥିବାରୁ ଅଶେଷ ତା ସହି ଧନ୍ୟବାଦ ଆପଣଙ୍କ ସହିତ କଥା ହେଇ ବହୁତ୍
ଆଉ ହଁ ମୁଁ କହୁଚି ପୁରୀ ଯିବା କି ନାଇଁ?
ପୁରୀ ଯିବା। ଏଥର ରଥଯାତ୍ରା ଯିବା।
ହଉ ତାହେଲେ ଯିବା ସେଇଠି ଖାଇବା ପିଇବାକୁ କିଛି ନାହିଁ। ବସ୍ ପଇସା ଦବା। ଖାଇବା ପିଇବା ସେଠି ମାଗଣା ଅଛି ଖାଇ ପିଇକି ଆସିବା।
ହଉ, ହଉ। ହଉ ମୁଁ କହିଲି ଏବେ ଆଉ ହବନି ଏବେ ଆମେ ବ୍ୟସ୍ତ ଅଛୁ। ଶୁଣ, ଶୁଣ, ଶୁଣନ୍ତୁ ହଁ ଶୁଣନ୍ତୁ ମୁଁ କହିଲି ଏବେ ଆମେ ବ୍ୟସ୍ତ ଅଛୁ ତ ଏବେ ଆଉ ହବନି ପଛରେ ଫାଙ୍କା ହେଲେ କଥା ହବା। ହଉ, ହଉ।